ହଉ। ହଁ ଘରେ ଅଛ ନା।
ହଁ ଘରେ ଅଛି।
ହଁ।
ଆଉ ଆଜି ନା ଆଜି ପରେ ଯାଇନି ଆଜି। ବର୍ଷା ହେଇଥିଲା ନା କାଲି ଆଜି ତ ସବୁ କାଦୁଆ ରାସ୍ତା ହେଇଯାଇଛି କାଲି ଜୋରରେ ଆମଆଡେ ବର୍ଷା ହେଇଥିଲା ଆଉ ରାସ୍ତାଘାଟ ତ ସବୁ କାଦୁଅ ଆଉ କୁଆଡେ ଯିବୁ କୁଆଡେ ଯାଉନି ଆଉ। ଆଉ କଣ ରୋଷେଇ ଆଜି ତମର?
ଆଉ ସେ କଣ ହବ ଏଇ ଛତୁ ବେସର ହେଇଥିଲା ଆଜି ଆଉ ଆମ୍ଭୁ ପଡିକି ହେଇଥିଲା ଛତୁ ବେସର।
ଆମ୍ୱୁଲ ପଡିକି? ଛତୁରେ ଖଟା ପଡେକି ମୁଁ ତ ଜାଣିନି କେମିତି କାଇଁ।
ଓହୋ ତମେ ଚାମଲ ଦେଇକି ଛତ ଖାଇ ନଁ କି। ଦି ପ୍ରକାରର ହୁଏ ଦି ପ୍ରକାରର ହୁଏ। ଗୋଟେ ହଉଛି ଯୋଉ ପୁରା ମାଖା ମାଖା ଭଳିଆ ହୁଏ ପୁରା ମାନେ ଯୋଉ ଶୁଖିଲା ଶୁଖିଲା।
ହୁଁ।
ଟା ଝୋଳ ହୁଏ ମାନେ ପାଣି ହେଇକି ଝୋଳ ହୁଏ। ପଣସ ତୁ ମାନେ ଯୋଉଟା ମାଖା ମାଖା ହୁଏ ଆଗେ ସେଟା କହୁଛି ହେଲା କେମିତି ହୁଏ। ମାଖା ମାଖାଟା ସୋରିଷ ମସଲା କରିଦବ କରିଦେଇକି କଣ କରିବ କହିଲ ଯୋଉ ଖାଲି ଛତୁକୁ ଚୁନ ଚୁନ କରିଦବା ଆଳୁ ଛତୁ ଆଉ ତାକୁ ଛତୁକୁ ଭଲସେ ଭାଜି ଖୋଲିଦବ। ସୋରିଷ ମସଲା ବାଟି ଦେଇଥିବ ତାକୁ ପକେଇ ଦବା ଆଉ ଏକୁ ସମସ୍ତ ସାଙ୍ଗରେ ଭାଜି ଦେଇ କିମିତି ଛତୁ ତରକାରୀ ହୁଏ ସେମିତି କରିଦେଇକି ଲାଷ୍ଟକୁ ଆମ୍ୱୁଲ ଟିକେ ମାନେ ଆମ୍ବୁଲ ଗୋଟେ ପକେଇଦବ। ଟିକେ ଖଟା ଖଟା ଲାଗିବ ଛତୁ ବେସର। ଆଉ ଛତୁ ଆଉ ଆମ୍ବୁଲ ତରକାରୀ କେମିତି ହୁଏ କହିଲ ଗୋଟା ଯୋଉ ପଡ ଛତୁ କୁ ନୁହଁ। ତାକୁ ଗୋଟା ଗୋଟା ଧୋଇକି ଭାଜିବ ମାନେ ଗୋଟା ଗୋଟା ଭଜା ହବ। ଆଉ ଗୋଟେ ତେଲ ଅଧିକ ଦେଇକି ତାଉ ଚାପି ଚାପି ଚାପି ଚାପି ଭାଜିଦବ। ସେ ଗୋଟା ଖୋଲିକି ଭାଜିଦେଲ। ଆଳୁକୁ ସୋରା ସରା କରିକି କାଟିବ ହେଲା। ସରାସରା କରି କାଟିକି ତାକୁ ମାଛ ତରକାରୀ ଯେମତି ସରାସରା ହୁଏ ସେମିତି ସରାସରା କରି କାଟିକି ତାକୁ ବାହାର କରିବ। ବାହାର କରି ସାରିଲା ପରେ ତାପରେ ଯୋଉ ତେଲ ପକେଇବ। ତେଲ ପକେଇକି ଟିକେ ଯୋଉ ସୋରିଷ ଫୁଟା ଦବ ଫୁଟା ଦେଲା ପରେ ସୋରିଷ। ତ ଯୋଉ ଆଉ ଜିରା ଆଉ ରସୁଣ ଯୋଉ ପେଷ୍ଟ ହେଇଥିବ ତାକୁ ଟିକେ ଦେଇଦବ ଅଳ୍ପ। ସମୟ ତାକୁ ମାନେ ପଶିବ ନା ପିତା ଲାଗିବ ଧଳା ସୋରଶ ପକେଇଲେ ଟିକେ ବେଶୀ ଭଲ ଲାଗେ।
ହୁଁ।
ଆଉ ତାକୁ ଦେଇଦବ ଦେଇଦେଲା। ପରେ ତାକୁ କଣ କରିବ ନା ହଳଦି ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ସବୁ ଦେଇଦବ। ଦେଇ ସାଙ୍ଗେ ସାଙ୍ଗେ ପାଣି ଦେଇଦବ। ପାଣି ଟା ଟିକେ ଭଲକି ଫୁଟିଲା ପରେ ଆଳୁକୁ ଦେଇଦବ। ଆଳୁ ଫାଷ୍ଟ ଫ ଫୁଟିବ ଆଳୁ ଫୁଟି ଆସିବ ଆଳୁ ତ ଭଜା ହେଇଥିବ ନା ଜଲଦି ହେଇଯିବ। ହେଇଗଲା ପରେ କଣ? ମାନେ ଆମ୍ବୁଲକୁ ଛାଡିଦବ ଆମ୍ବୁଲ ଗୋଟେ ଗୋଟା ଭଳିଆ ଦେଇଦବ ଆମ୍ବୁଲ ଟା ଭଲ ସେ ଫୁଟିବ। ତା ଝୋଳ ଟା ଟିକେ ଖଟା ହେଇଯିବ ହେଇଗଲା ପରେ ଛତୁ ପକେଇ ଦବ। ଛତୁ ଫୁଟିଗଲା ପରେ। ତାକୁ ଗରମ ମସଲା ଦେଇକି ବନ୍ଦ କରିଦବ। ଏମିତି ଛତୁ ଆଳୁ ଆମ୍ବୁଲ ଏମିତି ରୋଷେଇ ହୁଏ। ଭଲ ଲାଗେ କି?
ଓ ନାଇଁ ମୁଁ ତ କେବେ ଖଟା ମାନେ ଆମର ଖଟା କେବେ ପଡେନି କି ମୁଁ କେବେ ସେମିତି। ଖାଇନି ତ ସେଥିପାଇଁ ମୁଁ କହିଲି କଣ ପଡ଼ୁ।
ନା ଭଲ ଲାଗେ ପରେ ତାହେଲେ କେ ଭଲ ଲାଗିବ
ଓହୋ ହଁ କହୁଛନ୍ତି ଯଦି ଭଲ ହେଇଥିବ ଆଉ ଦେଖିବା ହଉ ମୁଁ କରିବି ଗୋଟେ କୋଉଦିନ ଆଉ।
ହୁଁ ଥରେ କରିବ। କରିକି ଖାଇବ। ଦେଖିବ ଭଲ ଲାଗିବ ତମକୁ।
କଣ କହିଲେ?
ତ ଦେଖିବ କରିବ କରିକି ଖାଇବ ଖାଇବ ଦେଖ।
ଆଉ ଗୋଟେ ଆମର ଯୋଉ ଚିକେନ ପ। ତାର ବଡା ହୁଏ କେମିତି ଜାଣିଛ?
ମୁଁ ତ କେବେ ହେଲେ ପଡିନି ତାକୁ ମୁଁ ଜାଣିନି ସେଟା କେମିତି ହୁଏ। ପତ୍ର ପୋଡା ଭଳିଆ କେମତି ଯାଣିନି। ତମେ ଜାଣିଛ କି ଓହୋ ଦେଖିବା କୁହନି କେମିତି କଣ ହୁଏ।
ଆମର ଫାଷ୍ଟ ଚିକେନକୁ ଆଣିକି ତାକୁ ଭଲସେ ଧୋଇଦବା ହେଲା ଧୋଇଦବା। ତାପରେ ଆମର ଅଦା ପିଆଜ ରସୁଣ ମସଲା ଯୋଉ ବାଟି ଥିବା ସେଇ ମସଲାକୁୁ ଆମେ ସେ। ପିଆଜ ସହିତ ପିଆଜ ମାନେ ସେ ଯୋଉ ଚିକେନ ସାଙ୍ଗରେ ଆମେ ତାକୁ ଭଲସେ ମାନେ ଗୋଳେଇବା। ସେ ତାକୁ ଗୋଳେଇ ସାରା ପରେ ମସଲାକୁ ଗୋଳେଇ ସାରିଲା ପରେ ଟିକେ ଆମର ସୋରିଷ ତେଲ ଦବା। ସୋରିଷତେଲ ଦେଇକି ସେ ମସ। କୁ ଦେଇକି ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ସବୁ ମାନେ ଗୋଳେଇଦେବା ଗୋଳି ଦେଇକି ଆମର ଅଳାସ ପତ୍ର- ରଖି କଦଳୀ ପତ୍ରରେ ସେକିକି ଆଗେ ଆମେ ତେଲ ମାରିବା।
ତେଲ ମାରି ସାରିଲା। ଆମର ଯୋଉ ଅଦା ପିଆଜ ରସୁଣ ମସଲା। ଆଗେ ତାକୁ ଚିକେନ ରେ ଗୋଳେଇବା। ଗୋଳେଇ ସାରିଲା ପରେ ଆମେ ସେ ଯୋଉ ଶାଗୁଆ ପତ ଶଳୁଆ ପତ୍ର ହଉ। କି କଦଳୀ ପତ୍ର ହଉ ଆମେ ସେଇ ପତ୍ରରେ ମାରିବା ତେଲ ମାରିବା। ତେଲ ମାରିକି ଆମେ ସେ ଚିକେନକୁ- କଣ କରିବା ନା ତାକୁ ସେଇଠି ଭଲ ସେ ମାନେ ପତରେ ଆମେ ଭଲସେ ତାକୁ ଦବା। ସେତିକ ଆମର ପରିବାର ଥିବେ ସେତିକି ଦବା। ଦେଇ ସାରିଲା ପରେ ଆମେ ପତ୍ରକୁ ମାନେ ଭଲସେ ମାନେ ତାକୁ ମାନେ ଇ କାଠି ପ- ମାନେ ବନ୍ଦ କରିବାକୁ ପଡିବ ମାନେ ବାନ୍ଧିବା ନହେଲେ ଯାହାହେଲେ କରିବା ଆଉ ମାନେ ଯେମିତି। ସେ ସେ ଭିତରକୁ ମାନେ କୁ ପବନ କୁଆଡେ ଯିବନି ମାନେ ପୁରା ଭଲସେ ମାନେ ବନ୍ଧା ହବ ସେମିତି ଆମେ ବାନ୍ଧିବା ବାନ୍ଧିକି ଆମ ଚୁଲି ଚୁଲି ରେ ନିଆଁ ବହୁତ ଗୁରା ଗ୍ୟାସରେ ତ ଭଲ ହବନି ଚୁଲିରେ କରିବା ଚୁଲିରେ ଫାଷ୍ଟ ଆମେ - କାଠ ଜାଳିକି ନିଆଁ କରିବା ନିଆଁ ଟିକେ ବହୁତ ହେଇସାରିଲା ପରେ ଆମେ କଣ କରିବା ନା ଚୁଲିରେ ତ ଆମେ ସେ ପତର ପଟଟା ଆମର ଜାଗା ଧରିବାନି ଆମେ ଗୋଟେ ଏମିତି ତସଲା ଭଳିଆ ଯୋଉ କାମ କରନ୍ତିନି ଯୋଉ ଘର କାମ ତସଲା, କଡେଇ ହଁ। ସେ କଡେଇରେ ଆମେ ନିଆଁ ଫାଷ୍ଟ ଟିକେ ପକେଇ ଅଳ୍ପ ପକେଇବା ତାପରେ ଆମେ ସେ କ ପତରପଡାରୁ ଥୋଇବା ତା ଉପରେ ଆମେ ଆଉ ଥରେ ନିଆଁକୁ ଢାଳିବା ହେଲା। ନିଆଁକୁ ଢାଳିବା ତାପରେ ତାକୁ ଆଉ କିଛି ଘଣ୍ଟେ ଭଳିଆ ଗଲେ ଏ ତାକୁ ବାହାର କରିବା ବାହାର କଲା ବେଳେ। ବାହାର କରିସାରିଲା ପରେ ଟିକେ ଖାଇବ ଦେଖିବ ବହୁତ ଟେଷ୍ଟି ଲାଗିବ ମାନେ ଏତେ ଭଲ ଲାଗିବ ଚିକେନ ପୋଡା ହଁ ମାନେ କହିବେ କି ମୁଁ ସବୁବେଳେ ଚିକେନ ପୋଡା ହିଁ ଖାଇବି ଆଉ ତରକାରୀ ଖାଇବି
ଓ ହୋ ମୁଁ ତ କେବେ ହେଲେ ଟ୍ରା କରିନି ମୁଁ କେବେ କରିନି। ଥରେ କିନ୍ତୁ ଖାଇଥିଲି ଭୋଜି ହେଇଥିଲା ଥରେ ଆମେ ସେଇ ଭୋଜି କରୁଥିଲଥିଲେ ଏପଟେ ରୋଷେଇ ହଉଥିଲା ଚୁଲିରେ ଆଉ ପଟରେ ପୋଡି ଦେଇଥିଲେ ସେମାନେ ପୋଡିଥିଲୁ ଥରେ ଖାଇଥିଲୁ ମାନେ ଭୋ
ଭୋଜି ଭାତରେ ତ କଲେ ମ ଭଲ ଲାଗିନଥିବ ନିଜେ ଯଦି ଘର କରିବ ଭଲ ଲାଗିବ।
ନା ଭଲ ଲାଗିଥିଲା ବି ସେଠି ମାନେ ଚୁଟି ରୋଷେଇ ହଉଥିଲା ଭୋଜିରେ ବଡ ରୋଷେଇ ହଉଥିଲା ଏ ପଟ ପକୋଡା କରି ଛାଙ୍କି ଖଲେ ପଟ କିଛି ଚିକେନ କଣ କଲେ ନା ଏମିତି ପତ୍ର ପଡିଥିଲେ ପତ୍ର ପଡିଥିଲେ ବ ଆମର ଏଠି ସାଳ ପ ପତ୍ର ମିଳେ ସେ ଶାଳ ପତ୍ର କୁ ସାଙ୍ଗେ ସାଙ୍ଗେ କଞ୍ଚ ଗଞ୍ଚି ଦେଲେ କଞ୍ଚି ଗଞ୍ଚ ଦେଇ ତା ଉପରେ ଏମିତି ଦେଇକି କରିଥିଲେ ଆଉ ମୁଁ କେବେ କିନ୍ତୁ କରିନି ସେଇଠି ଯାହା ଥରେ ଖାଇଥିଲି ଆଉ କିନ୍ତୁ ମୁଁ କେବେ ଖାଇନି ସେସବୁ।
ହଉ ଦେଖିିବା କରିବ ଥରେ ଆଉ ଭଲ ଲାଗିବ କିନ୍ତୁ ମାନେ ଭ ମାନେ ଭଲ ସେ ଯେତେ ତାକୁ ମାନେ ଏମିତି ଗୋଳେଇ ଗୋଳ ିକେ ଟିକେ ମସଲା ଦବ ଯଦି ମାନେ ଭଲସ କରିବେ ତାହେଲେ ଭଲ ଲାଗିବ ମାନେ
ହଁ ସେ ପତ୍ର ପୋଡା ତ ଯାହାନେ ବି ଭଲ ଲାଗିବ ଆଉ ପତ୍ର ପୋଡା ମାନେ ବାସ୍ନା ତ ଅଲଗା ହବ ସେ ଘର ଦ୍ୱାର ତ ପୁରା ମଗିଯିବ ଆଉ। ଥରେ ମୁଁ ଏଇଠି ଯୋଉ ଛତୁ ବାଟି ବସେଇଥିଲି ମଞ୍ଜାଇ ପୋଡା ହୁ
ମା ସେମିତି ବଡା ହବ ମଞଜାକୁ ଆମେ ଫାର୍ଷ୍ଟ ଚୁୁନ କରିକି କାଟିଲା ବଳେ ମ୍ଜ ବ ବାରୁ ବାହାରେ ନେ କି। ସେ ପାରୁକୁ ଆମେ ଭଲସେ ବାହାର କରିକି ତାକୁ କାଟିବା କାଟି ସାରିଲା ପରେ ଆମର କଣ କରିବା ନା ସେଇ ଆମର ଯୋଉ ସୋରିଷ ବାଟଣରେ ତ ମଞ୍ଜାରେ ପଡେ ନା। ସେ ସରି ରସୁଣ ପିଆଜ ବଟା ବାଟ ଦବା ଆଉ ଆମ ସେ ମଞ୍ଜାରେ ଗୋଳେଇକି ସବୁ ଗୋଳେଇ ଗୋଳାକ ହଳଦୀ ହଳଦୀ ଦ ଗୁଡେ ମଜାରେ ପଡେନି ଯଦି ବି ତମ ପକେଇବାରାରୁଥିବ ପକଉ କିନ୍ତୁ ଆମଆଡ଼େ ପଡନି। ଆଉ ଲୁଣ ଲଙ୍କା ଗୁଡେ ପକେଇବା। ପକେଇ ସାରିଲା ପରେ ସେ ମସଲା ସାଙ୍ଗରେ ଆମେ କଞ୍ଚା ଲଙ୍କା କି ଶୁଖିଲା ଲଙ୍କା ହଉ ଆମେ ଦିଟା ତିନିା ମାନେ ବାଟିଥିବା। ମାଟିଦଲା ପରେ ଆମେ ମସଲା ଟୁ ଭଲସେ ଗୋଳେଇକି ତାକୁ ମାନେ ପତ୍ର ତାକୁ ପୋଡି ମାନେ ପତ୍ରରେ ଭଲସେ କାଠି ମାନେ ଆଗ କାଳରେ ଚଉପ ପତି କରନ୍ତିୁନାଇ କି କାଠିରେ ସେମିତି ପ ପତରଟା ଯେତେବେଳେ ଆମେ ମାନେ ମଞଜା ପଡିବା ସେମିତି ଆମେ କାଠିଟାକୁ ମାନେ କଭର କରିବା କାଠିିକି ମାନେ କଭର କରିବା ସେ ହେଇଗଲେ ତାକୁ ମାନେ ପୋଡିବ ପୋଡି ସାରିଲା ପରେ ଦେଖିବ ଖାଇସାରିଲା ପରେ ବହୁତ ବଢିଆ ଲାଗେ ଆମ ଦେଖୁୁ ନର୍ମାଲ ଓଷା ବାରରେ ଆମର ଯୋଉ ନଡିଆ ଟା ପୋଡନ୍ତି କି ନଡିଆ ପଡା ଟା କେତେ ଭଲ ଲାଗେ କହିଲୁ ହଁ ମାନେ ଦେଖ ହଁ ସେ ଖାଲି ମାନେ
ପୋଡ଼ା ଜିନିଷ ର ଅଲଗା ଟେଷ୍ଟ ଥାଏ ସେଥିପାଇଁ ଆମେ ଦୋଳା ଦୋଳି ପୋଡେଇ ଫୋଡେଇ ଖାଇନ କି ଭାତ ପଛ ଚିକେନ ନ ଖାଇବି କିନ୍ତୁ ଦଳା ଦୋଳି ଏମିତି ମୁଁ ଭାତ ଖାଇଦେବି ପୋଡା ପୋଡିଟ ର ଅଲଗା ଅଲଗା ପୁରା ଟେଷ୍ଟ ଅଲଗା ବାସ୍ନା ଅଲଗା ସବୁ ତାର ଅଲଗା।
ହଁ ସେଇ ହେଲା କଥା ସେଠି ମାନେ ପୋଡ କି ପୋଡି ହ ମାନେ ବହୁତ ଭଲ ଲାଗେ ସେ ଖାଇବା କିନ୍ତୁ ବହୁତ ମାନେ ଭଲ ଟେଷ୍ଟି ବି ବହୁତ ଭଲ।
ହଁ।
ହଁ।
ହଁ ଆଉ କଣ ତମେ ଖାଇଥିଲ।
ଆଜି ମୁଁ ହଁ ଖାଇଥିଲି ଆଜି ମୁଁ ଭା ତ ଆଉ ଆମର ଆଜି ହେଇଥିଲା ଅଣ୍ଡା ତରକାରୀ। ଅଣ୍ଡା ତରକାରୀ ଯେ, ଆମର ସେ ଅଣ୍ଡାକୁ କେମତି କ କରିଥିଲୁ କହିଲୁ ମାନେ ଗୋଟେ ଅଲଗା ଅଣ୍ଡା ତରକାରୀ କରିଥିଲୁ ଆଜି। ଆମର ସେ ଅଣ୍ଡାଟାକୁ ଫାଷ୍ଟ ଏ ଅଣ୍ଡାଟାକୁ ଗୋଟେ ଜରିରେ ଅ ଏଟା ବହୁତ ମାନେ ଆମର ଯେତେଟା ପରିବାର ଥାଉ, ସବୁ ଭାଙ୍ଗିଦେଇକି ଗୋଟେ ଜରିରେ ଅଣ୍ଡାଟାକୁ ଢ଼ାଳିବୁ ଭାଙ୍ଗି ଦେଇକି ହେଲା ତା ସାଙ୍ଗରେ ଟିକେ ଲୁଣ ପକେଇବୁ। ବାସ ଲୁଣ ପକେଇ ଦେଇ ତାକୁ ଗରମ ପାଣି କଡେଇରେ ବସେଇବୁ ବସେଇ ସାରିଲା ପରେ ସେଇ ଜରିଟାକୁ ପୁରା ଭଲସେ ବନ୍ଧା ହବ। ଭଲସେ ପୁରା ବାନ୍ଧିକି ଜରିଟା ସହ ସେଇ ତା ମାନେ କଡେଇରେ ଛାଡିଦବା ସେ ସିଝିବ। ସିଝି ସାଇଲା ପରେ ଆମେ ନାଇଁ ନାଇଁ ଛାଡିବନି ନା ଦି ତିନ ଟା ଚାରିଟା ଏମିତି ବହୁତ ଜରି ଦେଇଦେବ ସେ ଛାଡିବନି ହେଲା। ତାପରେ କଣ ହେଲା ନା ତା ପରେ ସେ ଜରିଟାକୁ ଆମେ ସେଠି ଭଲ ସେ ସିଜ ଜେଇଲା ପରେ, ସେ ହେଇସାରିଲା ପରେ ଅଣ୍ଡାଟାକୁ ଦେଖିବ ବାହାର କରିବ, ସେ ଜରି ସବୁ ବାହାର କରିବ ଅଣ୍ଡା ଦେଖିବ ଯେମିତି ପନିର ଆମେ କାଟନ୍ତି ନେଇଁ ସେମିତି ମାନେ ପୁରା ପନିର ଭଳିଆ ହେଇଯିବ, ତାକୁ କାଟିବ ତାକୁ ମାନେ ଯେତେ ପିସ୍ ହଁ ହଁ। ତାକୁ ଯେତେ ଫିସ୍ କରିବା କଥା ସେତେ ଫିସ୍ କରିବ, କରିକି ଆମର ଅଦା, ପିଆଜ, ରସୁଣ, ସବୁ ମସଲା ବାଟିକି ମସଲା କଷିବ କଷି ସାଇଲା ପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଚିକେନ ମସଲା ପକେଇବ। ପକେଇ ସାଇଲା ପରେ ତମେ ମାନେ ଯେତିକ ତମର ଝୋଳ କରିବାରଥିବ ସେତିକି ପାଣି ଦବ। ସେ ପାଣି ଫୁଟି ଆସି ଲା ପରେ ଏ ଅଣ୍ଡାକୁ କିନ୍ତୁ ଭାଜି ମାନେ ଦେଖ, ସେ ଅଣ୍ଡାଟାକୁ ଆମେ ସିଝେଇଥିଲେ, ଆମେ ତ ଭାଜି ନାହାଁନ୍ତି ନା ସେ କା କାଟି ସାଇଲା ପରେ ଆମେ ଟିକେ ଭାଜିଦବା ଅଣ୍ଡାଟାକୁ। ଅଣ୍ଡାଟାକୁ ଭାଜିକି ରଖିଥିବା ଏଇ ମସ ମସଲା ଫସଲା କଷିକି ପାଣି ଢ଼ାଳି ସାରିଲା ପରେ, ଆମେ ସେ ଅଣ୍ଡାଟାକୁ ପକେଇବା। ଦେଖିବ ସେ ଅଣ୍ଡାଟା ପକେଇବ ମାନେ ଯେତେ ପିସ୍ କରିଥିବ ସେତେ ଇଏ ମାନେ ପୁରା ବହୁତ ବଢିଆ ଲାଗିବ ଅଣ୍ଡା ତର
ହଁ ଆମେ ସେମତି କରୁଚେ ମୁଁ ସେମିତି କରେ, କିନ୍ତୁ ଯୋଉ ତାଟିଆରେ ନୁହଁ ତାଟିଆରେ ତାକୁ ବସି ମାନେ ବସେଇ ଦିଏ। ସବୁ ଢାଳିକି ଗୋଳେଇ ଦେଇକି ବସେଇ ଦିଏ, ସିଏ ପୁରା ଗୋଟେ କେକ୍ ଭଳିଆ ହେଇଯାଏ, ଆଉ ତାକୁ ସେମିତି କରି କାଟେ। ଆଉ ମୁଁ କେବେ ପଲଥିନ ରେ କରିନି। ପଲିଥିନରେ ଆମ ଅପା ଜଣେ ଯିଏ ସେମତି କରନ୍ତି, ମତେ ଡର ଲାଗେ କାଳେ ଫାଟିଯିବ ପଲଥିନ୍ ଟେ କଣ ହବ?
ନାଇଁ ନାଇଁ ପଲଥିନି ବହୁତ ମାନେ ଏ ଛଅ ସାତଟା ଖଣ୍ଡେ ପଲିଥିନ ବାନ୍ଧି ଦେଲେ ସେ କିଛି ହବନି ହେଲା। ଆଉ ବହୁତ ଭଲ ଲାଗିବ କରିବେ ଦେଖିବେ ଟ୍ରାଏ କରିବେ ଥରେ ଆଉ। କୋଉଦିନ ଗୋଟେ କରିବ ଆଉ।
ହଁ-ହଁ-ହଁ କରିବି ଆଉ। ହଉ ତାହେନେ ତମେ ଯାଅ ତାନେ କଣ କର, ଆଉ ମୁଁ ଯାଏଁ ତାହେଲେ କାମ ସାରିଦିଏ ଆଉ।
ହଁ।